ହ୍ୟାଲୋ।
ହ୍ୟାଲୋ ମଣିମା ନମସ୍କାର।
ନମସ୍କାର।
ଆଉ କଣ କରୁଥିଲେ? ଚାଲିଛି।
ଜଷ୍ଟ ଶୋଇକି ଉଠିଲି ଜଷ୍ଟ ଶୋଇ ଉଠିଲି ଏବେ।
ଆଚ୍ଛା ଆଚ୍ଛା ଖାଇଛନ୍ତି ନା ନାଇଁ କିଛି?
ଏବେ ଉଠିଲେ କଫି ଟିକେ ପିଇବା ଆଉ କଣ।
ଆଚ୍ଛା ଆଚ୍ଛା ଏବେ କଫି ପିଇବେ ଖରା ବେଳ ଟାରେ।
ହଁ।
ନା ମ ଖରା ବେଳ ଟାରେ କାଇ କଫି କିଛି ପିଇବେ କିଛି ଖାଇଦିଅନ୍ତୁ।
ଟାୟାଡ୍ ଲାଗୁଥିଲା। ଥଣ୍ଡା ଥଣ୍ଡା ଟିକେ ହେଇଛି ତ କଫି ଟିକେ ପିଇଲେ ଭଲ ଲାଗିବ ଆଉ।
କଲେଣି ନା ନାଇଁ।
ଆଜି ମଧ୍ୟାହ୍ନ ପଡିଲା ପରା ଭାତ ଡାଲି ଚିଙ୍ଗୁଡି କଷା।
ଆଚ୍ଛା ଆଚ୍ଛା ମୁଁ ପଚାରିବି ଭାବୁଥିଲି ଆପଣଙ୍କୁ ଆଜି ଟିକେ ବିରିୟାନୀ ଟା ଖାଇବାକୁ ମନ ହଉଚି। ତ ଯେହେତୁ ଆପଣ ଜାଣିଛନ୍ତି ଟିକେ ଭଲସେ ଟିକେ କରିବେ ଭାବୁଛି ଆଉ। ।
କରି ଦବା କଣ ଅଛି। କି ଛତୁ ଖାଇବେ ଆପଣ ଖାଉଛନ୍ତି ଆମିଷ ଖାଆନ୍ତିନି।
ହଁ ହଁ ମୁଁ ଏମିତି ପନିର ଛତୁ ଆଉ କିଛି ପରିବା ପକେଇକି ଭଲସେ ଟିକେ ଭଲ ବିରିୟାନୀ ଦମ ବିରିୟାନୀ କରିବି ଭାବୁଛି ଆଉ।
ଓ ମିକ୍ସ ବିରିୟାନୀ କରିବେ।
ଟିକେ କରିଦବା ଆଉ। ଯେହେତୁ ସବୁ ଅଛି। ପନିର ଛତୁ ଅଛି ସବୁ। ଆଉ ପରିବା ପତ୍ର ଅଛି। କ୍ୟାପ୍ସିକମ୍ ଫୁଲକୋ ବି ମଟର ପୁଣି ସ୍ଵିଇଟକର୍ନ କିଛି ଅଛି। କରିଦେବି ଭାବୁଛି ଆଉ।
ଗାଜର ବଗେରା ବିଟ୍ ଗାଜର ବଗେରା ରଖିଛନ୍ତି?
ହଁ ହଁ ଗାଜର ବି ଅଛି ବିଟ୍ ବି କିଛିଟା ଥିଲା।
ହୁଁ ହୁଁ ହୁଁ ଗୋଟେ କାମ କରନ୍ତୁ ତମେ ସାମାନ ଯ ଆମ ଘରକୁ ଧରିକି ପଳେଇ ଆସନ୍ତୁ। ଆମ ଘରେ ଭାଉଜ କରିଦେବେ ଖାନା ଆଉ।
ଓ ଆଚ୍ଛା ସେମିତି କରିବା।
ହୁଁ।
ଆପଣଙ୍କୁ ଟିକେ ଅସୁବିଧା ହବ ଭାବୁଚି।
କଣ ଅସୁବିଧା ହବ କିଛି ଅ କିଛି ଡିଷ୍ଟର୍ବ ତମେ ଯାଇକି ଭାଉଜ ଧରିକି ବା ଆପଣଙ୍କ ସ୍ତ୍ରୀକୁ ବି ଧରି ପଡାସନୁ।
ଆଚ୍ଛା ଆଚ୍ଛା ହେଲେ ଆଜି ଡିନର ଟା କରିଦବା।
କରଦବା।
ହଉ ହେଲେ ମୁଁ ସାମାନ ପତ୍ର ଆଣି ଦଉଚି ମୁଁ ବୁଝିଲୁ। ଆପଣଙ୍କର ଗ୍ୟାସ ଖର୍ଚ୍ଚ ତେଲ ଖର୍ଚ୍ଚ ହେଇଯିବ ଟିକେ ଆଉ।
ତମେ ସମାନ ଟା ଦେଇଦେଲେ ଆମେ ଗ୍ୟାସ ଟା ଦେଇଦବା କଣ ଅସୁବିଧା।
ଚଳିବ ଆଉ ହେଲେ ମତେ ଟିକେ କୁହନ୍ତୁ କଣ କଣ ଆଣିବି?
ମସଲା ମସଲି ତ ସବୁ ରଖିଛି ମୁ ଘରେ ଚିକେନ ଫିକେନ ସବୁ ମୁଁ ଏନି ଟାଇମ ରାନ୍ଧେ ଘରେ ତ ସେଇ ସକାଶେ ସାମାନ ଥାଏ ତମେ ଆସିଲା ବେଳୁ ଖାଲି ଫଳମୂଳ ଟିକେ ବିଟ୍ ଟିକେ ଧରି ପଳେ ଆସିବେ ଗାଜର କ୍ୟାପ୍ସିକମ୍ ହେଲା। ଛତୁ ଟିକେ ଆଣିଦେବେ ଛତୁ ସତେ ଟିକେ ପନିର ଟିକେ ଆଣିଦେବେ ଆଉ ପନିର ଟିକେ ଅଧିକ ଟିକେ କିଲେ ଖଣ୍ଡେ ଆଣିଦେଲେ ଅଧ କିଲୋ ପ୍ରାୟ ବିରିୟାନୀରେ ପକେଇଦବା ଆଉ ଅଧା ଟିକେ ଏତା କରିଦବା ଆଉ ଖୁର୍ମା ଟିକେ ଆଉ।
ଆଚ୍ଛା ଆଚ୍ଛା ମୁଁ କହୁଥିଲି ଖୁର୍ମା କରିବା ନା ପନିର ବଟର ମସଲା ଏମିତି କିଛି କରିଦବା।
ଶୁଣ ତମେ ପନିର ଅଧିକ ପନିର ଆଉ ଛତୁ ମିକ୍ସ କରିକି ଆଠଶହ ଗ୍ରାମ ଆଣିଦିଅ। ଆଉ ବାଇଗଣ ବାଇଗଣ ମୋ ଘରେ ଅଛି ଦହି ବାଇଗଣ କରିଦବା ବୁଝିଲେ।
ଓହ ବଢିଆ ଭାଇ ଶାନ୍ତି। ଆଉ ପାମ୍ପଡ଼ ଏମିତି କିଛି ଆଣି ଦଉଚି।
ପାମ୍ପଡ ଆମର ଅଛି ଆମର ପାମ୍ପଡ ଅଛି କୁମୁଟିଆ ପାମ୍ପଡ ଟେଷ୍ଟ କରିବେ।
ଆଛା ଆଛା ହଉ ରାଗ ଲୁଣ ଲାଗିବ ଖାଇଦବା। ଏମିତି ଆଉ ହଉ ମୁ ତାହେଲେ ଧରି ଆସୁଛି ଆଉ କୋଉଟା ଆଣିବା ବି ବିରିୟାନୀ ବିରିୟାନୀ ଚାଉଳ କେମ କେତେ କଣ ଆଣିବି?
ବିରିୟାନୀ ଚାଉଳ ସବୁ ଅଛି ଘରେ ସେଟା ଦରକାର ନାହିଁ ଆଣିବାଟା।
ଆଛା ସବୁ ତ ଅଛି ଆଉ ମୁଁ କଣ ଆଣିବି?
ଖାଲି ଛତୁ ପନିର ବଗେରା ଧରି ଆସ ସିଯୁଆନ ଚଟନୀ ଟିକେ ଆଣ ଆଉ।
ଆଛା ଆଛା ଆଛା।
ସବୁ ଅଛି ସାମାନ ଖାଲି କରିକି ଖାଇବା କଥା। ଭାଉଜ ରାନ୍ଧିଥିବେ ଭାଉଜ ହାତରେ ଯେତିକି ଟେଷ୍ଟ ତମେ ଆଙ୍ଗୁଠି ଚାଟୁଥିବ ତମ ସ୍ତ୍ରୀ କୁ ତମ ପିଲାକୁ ବି ଧରିକି ଆସିବ।
ହଁ ସବୁ ମିଶିକି ପଳା ଆସିବ ଆଉ। ମୁଁ ତ ଦେଇଥିଲି କାର ଟା ଆମର ସର୍ଭିସ ଦିନେ ଆସିଥିଲ। ତ ଦେଇଥିଲି ଆଜି ହିଁ ଆସିଛି। ଭାଗ୍ୟକୁ ତ
ଆସ ତମ କାରଟା ଧରିକି ପଳେଇ ଆସ। ଇଭିନିଂ ରେ ଯିବା। ଯଦି ହବ ହେଲା ନାଇଟ୍ ଆଉଟରେ ଯିବା। କୁଆଡ଼େ ଟିକେ ବୁଲିକି ଆସିବା ଆଉ।
ହଁ, ମିଶିକି ବୁଲିକି ଆସିବା। ଆମେ ପିଲା ପିଲା ପିଲାମାନଙ୍କୁ ଛାଡିଦବା। ଆମେ ଆଉ ସ୍ୱାମୀ ସ୍ତ୍ରୀ ଆପଣଙ୍କ ଭାଉଜ ଆଉ ଆପଣ ଏମିତି ବୁଲିକି ଗୋଟେ ଗାଁ ରେ ବୁଲିବା ବୋଲି ଭାବୁଥିଲି ଆଉ।
ସେନ୍ତି କରିବା ହେଲା।
ସେମିତି କରିବା। ପିଲାମାନେ ରହିଥାନ୍ତୁ ଘରେ
ନହେଲେ ତମର ସେ ସେ ତମର ସେ ବଡ ଗାଡି ଟା କୁଆଡେ ହେଲା। ଏଇଟବିଲର ଟା।
ଏ ହଁ ହଁ ଅଛି ମଁ ସେଇଟା ବି ଅଛି। ଯେହେତୁ ମୋ ଘର ପାଖରେ ନାହିଁ। ସେଇଟା ମୁଁ ଆମର ରଖିଦେଇଚି ଗୋଟେ ଅଲଗା ଘରେ। ଗ୍ୟାରେଜ ରେ ରଖିଦେଇଚି। ଚି ମରା ମନେ ପଡୁନି। ସେଠୁ ଗୋଟେ ଦୁଇରୁ ଦୁଇ କିଲୋମିଟର ହବ ମ ତଥାପି ମୁଁ ଗାଡି ଡ୍ରାଇ କହିଦେଲେ ସେ ଆଣିଦବ। ଆଣିକି ଠିକ କହିଲେ। ମୁଁ ହିଁ, ସେଟା ଧରି ପଳା ଆସୁଛି।
ପିଲା ଛୁଆ ବି ଘରେ ରହିକି କଣ କରିବେ। ଖାଇଦବା ବିରିୟାନୀ ଆଉ ଦହିବା ବାଡେଇ ଦବା। ଖାଇବା। ତାପରେ ରାତିରେ ଯିବା ଆଉ, ବୁଲିକି ଆସିବା।
ହଁ, ହଁ। ଠିକ କହିଲେ। ମୁଁ ଭାବୁଥିଲି ବେଳାଭୂମି ଆଡେ ଟିକେ ବୁଲିବା ବୋଲି। ନା କଣ କହୁଛନ୍ତି।
ପଳେଇବା ଟିକେ, ଆଜି ତ ବଢିଆ କ୍ଲାଇମେଟ୍ଟା ହେଇଛି ରାତିରେ ଟିକେ ବୁଲିକି ଆସିଲେ ଭଲ ଲାଗିବ ଆଉ। କଣ ଅସୁବିଧା।
ହଁ ବେଳାଭୂମି ଆଡେ ଯାଇକି, ଭାବୁଛି କଣ ସିନେମା କିଛି ଦେଖିବା। ଭାବୁଛି
ହଁ, ରାତିରେ ସିନେମା, ସିନେମା ଦେଖିଦବା। ସିନେମା ଦେଖିବାକୁ ପଳେଇବା। ଯେହେତୁ ଆ ତମେ ଅଛେ ବାଲୁ ଗାଁ ରେ ରହୁଛେ। ବାଲୁଗାଁ ରୁ ଆମେ ହେଇକି ଯିବାର ଭୁବନେଶ୍ଵର ପଳେଇବା ରାତିରେ ତ ଯିବା ବାରଟା ଘଣ୍ଟା ବେଳକୁ କୋ ଶୋ ଥିବ। ଯାଇକି ଦେଖିକି ଆସିବା ଆଉ। ବୁଝିଲେ। ତମେ ଜଲଦି ଆସ। ଭାଉଜକ ଧରି ଆଠଟା ଭିତରେ ଖାଇଦବା ବା।
ହଁ।
ଖାଇଦେଇକି ଡ୍ରାଇଭରକୁ ଜଲ୍ଦି କଲ୍ ଟା କରିକି କୁହ। ସିଏ ଜଲ୍ଦି ଆସିବ। ଆସିଲେ ଆମେ, ଜଲଦି କାମ ହେଲେ ଜଲଦି କରିଦବା। ଇଆଡେ ଭାଉଯ ଯୋଉ ମସଲା ମସଲି ସବୁ ରେଡି କରି ରଖୁଛି ତମେ, ଆସିବାକୁ ଅଧ କୋଡିଏ ମିନିଟ ଖଣ୍ଡେ ଲାଗିବ। ଜଲଦି ଆସ। ହେଲା। ଆଜି ବିରିୟାନୀ ଟା ଟେଷ୍ଟ କରିବ। ବିରିୟାନୀ ଟା ଏମିତି ଟେଷ୍ଟ ଲାଗିବ। ତମେ ଖାଇ ନଥିବ।
ହଁ, ହଁ। ତ ମୁଁ ଭାବୁଛି। ମୁଁ ବି ଟିକେ ଶିଖିଦେବି। ଭାଉଜ ମତେ ଶ ଖାଇବେ ଆଉ। ବିରିୟାନୀ ଟା
ଶିଖେଇ ଦେବେ। କଣ ଅଛି ଶିଖେଇ ଦେବେ। ତମେ ଭାବଛ ତ ୟୁଟ୍ୟୁବ ରେ ଚ୍ୟାନେଲରେ ଛାଡୁଛନ୍ତି ତାଙ୍କର ଭିଡିଓ।
ଆଚ୍ଛା ଆଛା। ମୁଁ ଦେଖିନି ନାଇଁ ଏମିତି ମୋ ସ୍ତ୍ରୀ ବି ଟିକେ ଶିଖିଦବ। ମୁଁ ବି ପାଖରେ ରହିବି। ଆଉ ସବୁ ମିଶିକି କାଟା କାଟି ସାମାନ କରିକି ମିଶିକି କରିଦବା। ଶିଖିଦବା ଆମେ ବି ଟିକେ ଟିକେ। ଏମ ଏ ଭାବୁଥିଲି ଆଉ।
ଘରେ
ହଁ ହଁ। ହଁ ଏମିତି ଭାବୁଥିଲି ହଁ ଆଜ୍ଞା ଶୁଭୁ ନଥିଲା ଟିକେ। ଆଜ୍ଞା ଆଜ୍ଞା। ଆଜ୍ଞା କହୁଥିଲେ କିଛି ଶୁଭୁନଥିଲା ତ ହଁ।